ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହଁ ମ ଏ ଯୋଉଁ ନେଟ ଘୁରୁଛି ତ ତାପରେ ଘୁରି ଘୁରି ଘୁରି ଏବେ କ୍ଲିୟର ହେଲା ଆସିଲା।
ନା ମୋର ବା ଅପଡେଟ ଓକେ କଲାବେଳକୁ ଅପଡେଟ ଥିଲା ବେଳକୁ ହୁଏ। ହେଲା ମୁଁ ଅପଡେଟ କଲି ଅପଡ଼େଟ ନ କଲେ ଆସିବନି ଅପଡେଟ କଲେ ଅପଡେଟ କଲା ଭାଇ ତାପରେ ଆସିଲା। ଆସିଲା ମୋର ପୁଣି ତ କତିକି ନମ୍ବର ମୋର ତୋ କତିକି ଥରେ ଦିଥର ଇଏ କଲାଠୁ
ଏମିତି ଗୋଟେ ଫଟୋ ଟେ ଆସୁଚି ହଁ।
ଆଉ ସେଇଆକୁ କଣ କଲି ନା ତ କତିକି ଲଗେଇଲି।
ଉଁ ପୁଅ କଣ କରୁଚି?
ପୁଅ ଏଇ ପାଠ ପଢୁଛି ଆଉ।
ହୁଁ ରୋଷେଇ କଣ କରଛ କରିବୁ?
ଏ ରୋଷେଇ କଣ ମୁଁ ଦିଟା ଭା ତ ଅଛି ଖାଇଦେବି ଏଇ ପୁଅକୁ ଦେଖି ଆଣ ଟିକେ ଅଛି ତା ହଉ ଅଟା ମୁଠିଏ ପକେଇ କହି କହି ତ ଅଲଜ୍ୟା ସୁଜି ଆଇଁଲା ନାହିଁ ତ।
ହ
ଆଉ ସେ ଆଣ ଯେଦି ଟିକେ ପକେଇ ଦେଇକରି ଚିନି ଟିକେ ପକେଇ ଗୋଳେଇକି ତାକୁ, ପିଠା ଟାଏ କରିଦେବି ସେ ଖାଇଦବ ଇଏ କରିବ। ଆଉ କାଲି ସ୍କୁଲକୁୁ ଭାବୁଛି, ଇପି ଦିଟା ଅଛି ଇପି କରିଦେବି ନେଇଯିବ ହେଇଥିବ ନୂଆ ବହି ଅନାନୀ ତାକୁ ସ୍କୁଲରେ ନେଇ ତା ପେପର ହରିକା ଚିରି ଇଏ କରି ତାକୁ ଇଏ କରିଛି ମୁ ଏଇଖିନା ତାପରେ ବିଗୁଡୁଥିଲି ଇଏ କରୁଥିଲି।
ହୁଁ। ସେ ବହି ଗୁରା ଚିରି ଦଉଚି ଜାଣିପାରୁନେଇ। ଚିରିକି ନଷ୍ଟ କରି ଦଉଛି ବହି ଖାତା ଏଗୁରା ଚିରି ଚାରି ଦଉଛି, ସେଟା ଜାଣିପାରୁନେଇ ଆଉ ତାକୁ ତୁ କେତେ କରିବୁ।
ନା ଆମ ଆଉ ଏଇ ଛୁଆ ହେଇ ତାଙ୍କ ଲଡୁ ସେ ପୁଣି ଜିନିଷ ପତ୍ର ହେଇ ଟିକେ ତାର ଅଂସା
ସେଇଟା ସବୁ ଛୁଆ କଣ ସମାନେ ଯତ୍ନରେ ଦାୟିତ୍ୱରେ ର ରଖୁଛନ୍ତି ସେ - ସେ ପିଲାଟା ରଖିପାରୁନି ତାର ଆସିନାହିଁ ସେ ଜ୍ଞାନ ମାନେ ଯତ୍ନରେ ରଖିବା ଦାୟିତ୍ଵରେ ରଖିବା।
ହୁଁ। ମୁଣ୍ଡରେ ପୁରଉନି ମୁଁ ଏଗୁଡାକୁ ସବୁ ଏମିତି କଲେ, ମୋ ମାମା ମତେ ବାଡେଇିକିରି ମାରିଦବ ବୋଲି। ଏସବୁ କଥା ତା ମୁଣ୍ଡରେ କିଛି ପଶୁନେଇ ତ। ସେମିତି ପାହାର ମୋ କତିରୁ ଖାଉଛି।
ଏଇଆ ମାଡ ଖାଉଛି ତଥାପି ତାର ମାନେ ଲକ୍ଷ୍ୟ ଟା ଆସିନାହିଁ ଯେ ମାମା ମାରିବ, ଏଇଟା କଲେ ମାମା ମାରିବ ମାରେ ମୁଁ କରିବି ନେଇ, ସେଇଗୁଡାକୁ ଲକ୍ଷ ନାଇଁ ଆଉ। ଆଉ ବିଜୁ ବାବୁଙ୍କ ଖବର କଣ?
ଏଇ ସେ ଫୋନ କରିଥିଲେ ଏଇ ସନ୍ଧ୍ୟା ବେଳେ ମୋ କତିକି।
ହୁଁ।
ଫୋନ କରିଥିଲେ ମୁଁ କଣ କଲିି ନା ଉଠେଇଲିି, ଅଧେ ଅଧେ କଥା ହେଇଛି ଆସୁଥିଲେ ମତେ କହିଲେ ଆଉ ମୁଁ ଇଏ କର ମୁଁ ତୋ କତିକି ଘରକୁ ଯାଇ ରୁମକୁୁ ଯାଇ କଥା ହେବି ମୁଁ କହିଲି ହଉ ତୁ କହନା ଖାତା ବହିକୁ ଟାକୁ ଦେଖି ମୋ ମନ କଣ ହେଇ ଯାଉଛି, ନୂଆ ବହି ତୁ ତାକୁ ମୋଡିକିରି
ସେଇବା ପଇସା ଦେଇକିରି କିଣା ହଉଛି। ପଇସା ଦିଆ ହେଇକରି କମ ପଇସା ସେଗୁରାକ, କମ ପଇସା ନଉ
ମୁଁ ବା ତାକୁ ଆଜି ଗୋଟିଏ ଚାପୁଡ଼ା ମାରିକି ଛାଡି ଦେଇଛି ମୁଁ କହିଲି ଏଣିକି ମୁଁ ଯଦି ଦେଖିଲି, ସେ ବହି ଚିରି ଥିବ କି କୋଉଠି ଟିକେ ମୋଡି ହେଇଥିବ ମୁଁ ତତେ ଆଗେ ପିଠିରୁ ଛାଲ ଉତାରିବି, ତୁ କଣ ଆର ବର୍ଷ ଏମିତି ବହିଗୁଡା ଚିରି ଗଲେ ମୁଣ୍ଡ ଗରମ ହେଇଯାଏ। ମୁଁ ମାନେ ମୁଁ ତାକୁ ଏଇ ଖିଣା ଦେଖିଥିବି ବହି ଭଲ ଆ ଆଉ ବୁଲି ରୋଷେଇ ଘରୁ ଆସିଲା ବେଳକୁ ଦେଖିଲା ବେଳକୁ ସେ ବହି ଚିରି କିିରିି ଫର୍ଦ୍ଦ ସବୁ ନଉଟେ ଦେଇଥିବ।
ହୁଁ।
ଏମତି କରେ।
ଏ ପୁଅ ପୁଅ ରେ ଏଇଠିକି ଆସିଲୁ ଏଇଠିକି ଆସିଲୁ ଆଳୁ ଅଣ୍ଡା ଛଡେଇଦେଲୁ। ଆଇ ଆଇ।
ହ୍ୟାଲୋ!
ହୁଁ, କଣ ଯୋଉ ପୁଅ କଣ ଖାଇବ? ରୁଟି କରିବୁ ନା କଣ ଖାଇବ ସେ?
କହିଲି ବା ସେ ପିଠା ଟେଇ କରିଦେବି ଖାଇବ।
ପିଠା ଆମ୍ବିଳା ହଉ ହେଇ ନି?
ଆମେ ଚିନି ଟିକେ ପକେଇ ଦେଇ ପକେଇ ଦେଇ
ଆଗେ ଆଳୁଟା ଛଡା ଅଣ୍ଡା ଥଣ୍ଡା ହଉ। ହଁ।
ଆଉ
ଦିନରେ ଅଣ୍ଡା ଭୋଜିଆ କରିଥିଲି, ଡାଲି କରିଥିଲି, ଏ ଡାଲି ଅଛି। ଆଉ ଅଣ୍ଡା ଭଜିଆ କରିଥିଲି, ସେ ଅଣ୍ଡା ଭଜିଆରେ ମୋର ଭାତ ଜମା ଉଠିଲାନି। ମୁଁ ହେଠୁ ଆମ୍ବ ଲଗେଇି ଖାଇଲି। ଏଇ-ଇ ଶୁ ଖୁଆ ପୁଡା ଆଳୁ ଝୋଳ ଦେହରେ ମୋ ଭାତ ଭାତ ଉଠିଲା, ଆମ୍ବରେ ଭାତ ଉଠିଲା, ସେ ଡାଲି ଗୋଳେଇକିରି ଆମ୍ବ ଆଉ ଶୁଖୁଆ ପଡା ଆଳୁ ଝୋଳ କରି ଖାଇଲି। ସେ ଅଣ୍ଡା ଭଜିଆ ର ହଁ, ଭାତ ଟୋଟାଲ ଉଠିଲାନି, କେମିତି ଅଣ୍ଡା ଭୋଜିଆ ଆମ୍ବଲେଟ୍ ଲଗେଇ ଖାଆନ୍ତି କି ଜାଣି! ମୋର ଯିବନି।
ହୁଁ।
ଅଣ୍ଡା ଭଜିଆ ରେ ଜମା ମୋର ଭାତ ଉଠିବନି। ମାନେ ଅଧିକ ଅଧିକ ଭଜିଆ ଖାଇମି ଆମ୍ବଲେଟେ ହୁଁ ହୁଁ ବହୁତ ପାଟିରେ ପୁରେଇଲେ ବି ସେ ଭାତଟା ଯାଉନଥିବ। ଆଁ ହ। ଭେନାକେ ଅଣ୍ଟା ରଖିଥିଲି, ସିଝେଇ-ଇ-ଇ-ଇ-ଇ-ଇ ଦେଇଥିଲି-ଇ। ଉଁ ତା ତାକୁ ଏଇ ବାହାର କରିକି ଦିନରେ ଆଳୁ ସିଝା ଥିଲା। ତାକୁ ଏଇ ପୁଅକୁ ଦେଲି, ମୁଁ କହିଲି ଛଡା, ଭାତ ବସେଇ-ଇ-ଲିି ଏଇନାହ
ହଁ
ଭାତ ପାଣି ଚାଉଳ ଏକଦା ପକ୍ କେଦେଲି। ମସଲା ଦେଖିବା କଣ ଟିକେ ବାଟିବା ବାଟିକି ତରକାରୀ କରିବା, ଖାଇବୁ ଆଉ।
ହୁଁ ହୁଁ।
ତା କତାରେ ବସେଇଦେଲି। ମୁଁ କହିଲି କାଲି ଆଉ ରାନ୍ଧିବି ନାହିଁ। କାଲି ପଖାଳ ଖାଇବୁ।
ହଁ-ଅ-ଅ
ଓହଃ! ଦେଇ କତିକି କେତେବେଳେ ଫୋନ କରିଥିଲୁ? ଏବେ।
ହଁ ମ ଏଇ ଲଗେଇଥିଲି, ଜାନଦେଇଙ୍କ ନମ୍ବର କୁ। ଆଉ ତାଙ୍କ ସହିତ ସେଇ ଝିଅ ଉଠେଇକିରି ଦେଇକି ଦେଲା। ହ ହୁଁ, କଥା ହେଇକିରି ଯିଆ ଗୁପଚୁପୁ ଫିଷ୍ଟ କରିଚନ୍ତି। ହୁଁ ବକଟକ ପୁଣି ସ ଆରେଁ ସବ ଯି ଆ-ଆଁ ମ୍ ଯାଏ ଯୋଉ ଉଁ ଖୁସି-ଇ ଆଉଁ ସେ ଯୋଉ ରାନୀ-ଇଁ ଚୁଗୁଲି ଏମିତି ସବୁ ସ ମିଶି ମାଶିକରି ସବୁ ପଇସା ଦେଇକିରି କରୁଚନ୍ତି। ଜାନ୍ ଦେଇ ହେରିକା ଏମିତି ସବୁ
ମାନେ ଚାରିଟା ବେଳେ ନା ଏବେ?
ଏଇ ଏଇ ଖୁଣା କରୁଥିଲେ ଗୁପ୍ ଚୁପ୍ ଛାଣିକିରି-ଇ-ଇ ମଟର ଆଳୁ ତାକୁ ସିଟି ଦଉଥିଲେ। ଆଉଁ ହଉଚି ଇଏ କରିଥିଲା-ଆ-ଆ-ଆ ଅଁ ପୋଦିନାଁ ପତ୍ର ଆଉ-ଉ-ଉ-ଉ
ହଁ
ଧଣିଆ ପତ୍ର ଉ ଆମ୍ବଅଦା ତାକୁ ଗ୍ରାଇଣ୍ଡିଙ୍ଗ କରିଥାନ୍ତେ କଞ୍ଚା ଲଙ୍କା ତାକୁ ଗ୍ରାଇ ଙ୍ଗ କରିଥାନ୍ତି ଆ ଆମ୍ବୁଲ କଣ ତାକୁ ଦେଇଥାନ୍ତି ତାଉ ଖଟା ପାଣି କରିବେ ବୋଲି ହାଲୋ।
ହୁଁ।
ସ୍ଲ କୁ ପେନା ନାଇକରି ଯାଇ ସୋ ମୁଁ ତାକୁ କହୁଚି ପେନ୍ ବାହାର କରିକରି ଇଏ କରଇ ପେନ୍ କୋଉଠି ହେଇ ହଜେଇ ଦେଇଚି।
ସ୍କୁଲକୁୁ ନେଇକି ଯାଇଥିଲା ସେଠ ଛାଡି ଦେଇ ଆସିୁଚି ନା
ନା ନା ଆଣିଲେ ଆଣିଲେ କୋଉଠି ରଖିଥିଲା ବାହାର କରିକି ଦେଲା।
ଆଉ ତ ଯୋଉ ମାଙ୍କ ଦେହ କେମିତି ଅଛି ରେ ଜଜେମା?
ଛି ଆଉ।
ହୁଁ ଆଉ ରଜକୁ ଯାଇଥିଲେ ପିଶି?
ନା ନା ର ଏ ର ତା ପରେ ଏବେ ବୁଧବାର ଦିନ ନୁହ?
ଆ ହେଇବେ ଦିଟା ଅଣ୍ଡା ଜଣ। ଭଜା କରି ଦେଇେଚି। ସିଯେଇଛ? ସିଯା ଅଣ୍ଡା।
ହାଲୋ।
ହଁ।
ତ ରଜକୁ ଯାଇଥିଲେ?
ରଜକୁ ନୁହ ମ ଏଇ ଯୋଉ ଇଏ ନାଗି ଆସିଥିଲେ।
କୋଉଥର କହିଲୁ?
ଉଁ ତାଙ୍କର ବ୍ୟାଜ ଫେଷ୍ଟ ହେଇଥିଲା।
ହୁଁ ରଜ ପୂର୍ବରୁ?
ହେଇ ଏବେ ଏଇ ବୁଧବାର ଦିନ।
ଓହୋ କୋଉଠି କରିଥିଲେ ବେଚ ଫିଷ୍ଟ?
ଏଇ ହାଇ ସ୍କୁଲରେ।
ଉଁ ହୁଁ।
ଆଉ ଯାଇଥିଲେ ସେଇଦିନ ପଳେଇ ଆସିଲେ ନା ରହିଲେ ସେ ଏରା ତୁ କୋଟର ଲୋକ ଟା କହୁଚୁ?
ହାଲୋ।
ହଁ।
ବୋଇଲେ ସେଇ ଦିନ ପଳେଇ ଆସିଲେ?
ଚାରିଟା ବେଳେ ପାଞ୍ଚଟା ବେଳେ ଏଠି ଗଲେ ଆଉ। ସାଇକଲ୍ କ
ଆଉ ଆଉ ଯାଇଥିଲେ କଥାବାର୍ତ୍ତା କଲେ ନା ତୋ ସହିତ?
ହଁ କଥାବାର୍ତ୍ତା କରିବେନି କଣ ହେଇଚି କି।
ହୁଁ ଜୁଲି ଆଉ ଆସିନାହାନ୍ତି ରଜକୁ?
ନା ନା ସିଏ କଣ ପ୍ରଥମ ରଜଦିନ ମୋ ପାଖକୁ ଫୋନ କରିଥିଲା ମୁଁ ଆଉ ଦେ ଦେଖି ନଥିଲି ଉଠେଇ ନଥିଲି। ଆଉ ତାପରେ ସେ ଫୋ ମ ଆଉ ଦେଖିଥିଲି ଯେ ଆଉ ମୁଁ ତା କତିକି କଲ୍ ଲ କଲିନି ତ।
ହୁଁ।
କଣା ତାର ଇଏ କରିଥିବ ଇଏ କର ଆଉ।
ହୁଁ। ଯା ଖୁଡି ଦବ ଆଣିବୁ ତାଙ୍କର ଦିଟା। ଯା କାଢିଦେବୁ ସେ ନେବେ ତରକାରୀ। ତାଙ୍କର ସ୍କୁଲ ଅଣ୍ଡା ସିଜା ଅଣ୍ଡା ମୁଁ ଜଗିଚି ଏଇଠି ବଇଚି। ହାଲୋ।
ହୁଁ।
ଦିନରେ କଣ ଖାଇବାକୁ କରିଥିଲୁ?
ଦିନରେ କରିଥିଲି ଭାତ ଡାଲି ଆଉ ଅଣ୍ଡା ଆମ୍ଲେଟ କରିଥିଲି। ହୁଁ ଖାଇଥିଲୁ ପୁଅର ମୋର।
ହୁଁ।